ହୁଁ
ହ୍ୟାଲୋ
ହଁ ମ୍ୟାଡ଼ାମ ନମସ୍କାର
ଆଜ୍ଞା ନମସ୍କାର କେମିତି ଅଛନ୍ତି
ସବ୍ ବହୁତ ବଢିଆ ଆପଣ କେମିତି ଅଛନ୍ତି
ମୁଁ ବି ବହୁତ ଭଲରେ ଅଛି ଜଗନ୍ନାଥଙ୍କ କୃପାରୁ ସମଲେଇ ମାଙ୍କ କୃପାରୁ ମୁଁ ବହୁତ ଭଲରେ ଅଛି ଆଶା କରୁଛି ଆପଣ ବି ବହୁତ ଭଲରେ ଥିବେ
ହଁ ମ୍ୟାଡାାମ ମୁଁ ବି ତ ଭଲ ଅଛି କାହିଁକି ନା ମୁଁ ବି ତ ଭଗବାନ କୁ ବହୁତ ବିଶ୍ଵାସ କରେ
ଆଜ୍ଞା ମୁଁ ଆଶା କରୁଛି ସଜି ସେ ଯେଉଁ କୁନି ଶିଶୁ ଅଛି ଆପଣଙ୍କ ଘରେ ସେ ବି ବହୁତ୍ ଭଲରେ ଥିବ
ହୁଁ ହୁଁ ହୁଁ
ତାର ଦେହ ପୁରା ମାନେ ଭଲ ଥିବ
ସେଇଟା ତ ମୁଁ ହିଁ ସବୁବେଲେ ସେଟା ଭଗବାନଙ୍କୁ ପ୍ରାର୍ଥନା କରୁଛି ମୁ ସେଇ ଯଦି
ମୁଁ କଥା ହେଇଥିଲି ପଦ୍ମିନୀଙ୍କ ସହିତ ତ ତାଙ୍କ ସହିତ କଥା ହେଇଥିଲି ଯେତେବେଲେ ମୁଁ ସେ ଶିଶୁ ଶ ମାନେ ଶିଶୁର ସବୁ କଥା ହେଇଥିଲି କେମ କେମ୍ତି ଅଛି କଣ
ହଁ
ସେ କେମିତି କରୁଛି ତ ସେଇଟା ମୋତେ ବହୁତ ଭଲ ଲାଗିଲା ତା ବିଷୟରେ ଶୁଣିକି
ହଁ ହଁ ନାଇଁ ସେଠୁ କହୁ ତ ଏବେ ଆପଣ ଜାଣିଛନ୍ତି କି କିପରି ତାଙ୍କୁ ଛୋଟ ରୁ ବଡ କରା ହବ
ଆଜ୍ଞା ସେ ଆପଣଙ୍କର ମାନେ ଆଖି ସାମ୍ନାରେ ରହିକି ବହୁତ ଭଲରେ ବଢ଼ିବ ଏହା ମ ଆଶା
ମୁଁ ତାକୁ ଶୁଭୁଚି
ଆଜ୍ଞା ଆଜ୍ଞା ମ୍ୟାଡ଼ାମ ଟିକେ ମାନେ ଧୀରେ ଧୀରେ ଶୁଭୁଛି ଫୋନ କୁ ଟିକେ ପାଖକୁ ଆଣନ୍ତୁ ଆଉ କଥା ହୁଅନ୍ତୁ ହ୍ୟାଲୋ
କୁହନ୍ତୁ ମ୍ୟାଡ଼ାାମ
ହଁ ମ୍ୟାଡ଼ାମ ଏବେ ଶୁଭିଲା
ହଁ ଏବେ ଶୁଭିଲା ଶୁଭିଲା
ଆଜ୍ଞା ଆପଣ ଶାଗ ଭଜା ଖାଇବା ପସନ୍ଦ କରନ୍ତି କି
ହଁ ଖାଇବା ଶାଗ ଖାଇଲେ ତ ମୁଁ ତ ପସନ୍ଦ କରେ ନ କରେ ମୋର ଗୋଟେ ଶାଗ ଖାଇବା ବେଶୀ ଉଚିତ୍ କାହିଁକି ନା ଲୋକ କୁହନ୍ତି କି ଶାଗ ଖାଇଲେ ମୁଣ୍ଡ ବାଲ ଟିକେ ତାପରେ
ଚୁଟି
ଝଡି ନଥାଏ ହଁ ଚୁଟି ଟା ଝଡି ନଥାଏ ସେଇଟା କୁହନ୍ତି
ତ ମୁଁ ସାହୁତ ଖାଏ
ଆଜ୍ଞା ଆଜ୍ଞା ଶାଗ ତ ମତେ ସେମିତି ଟିକେ ପସନ୍ଦ ଲାଗେ ଗେନି କିନ୍ତୁ ଯଦି ଯୋଉ ଗରମ ଗରମ ଯ ଭାଜି ଶାଗ ହେଇଥିବ ଗରମ ଗରମ ଶାଗ ଖାଇଲେ ବହୁତ ହି ବଢ଼ିଆ ଲାଗେ ମ୍ୟାଡ଼ମ୍ ଆପଣ କୁ ମାନେ କୋଉ ପର୍ବପର୍ବାଣୀ ସବୁ ଠାରୁ ବେଶୀ ଭଲ ଲାଗେ ନୂଆଖାଇ ହିଁ ନା
ନୂଆ ଖାଇତ ନୂଆ ଖାଇବି ଆଟେ ଆମ ପଟେ ଦଶହରା ପୂଜା ହୁଏ
ଆଜ୍ଞା ଦୁର୍ଗା ପୂଜା
ହଁ ଦୁର୍ଗା ପୂଜା ଯୋଉ କଛି ଆମର ତ ସେଇ ଦଶହରା ପୂଜା ମତେ ସବୁଠାରୁ ଭଲ ଲାଗେ କାହିଁକି ନା ସେଇଠି ସେ ସମୟରେ ଛୁଆ ମାନଙ୍କର ଛୁଟି ବି ହେଇଥାଏ ତ ଛୁଆ ମାନେ ସେ ଯାତ୍ରାରେ ଟିକେ ତାଙ୍କ ସମୟ ଦେଇଥାନ୍ତି ଆଉ ମୁଁ ତ ମୋ ସାଙ୍ଗ ମାନଙ୍କ ସହିତ ବି କିଛି ସମୟରେ ମୁଁ ଟିକେ ଭେଟ ହେଇକି ହଁ ଯାତ୍ରା କିଛି ଯାତ୍ରା ବି ଦେଖି ଯାଉ କିଛି ପୂଜା ବି ହୁଏ ନା ସେଠି ଆଉ ମତେ ସେ ଦଶହରା ପୂଜାର କଣ ଭଲ ଲାଗେ କି ହ ଯୋଉ ଆରତି କରନ୍ତିୁ ନା ଆଲତିୀ
ଆଜ୍ଞା ଆଜ୍ଞା। ବହୁତ ଭବ୍ୟ ଆରତି ହୁଏ ସେଇଟା ମୋତେ ବି ସନ୍ଧ୍ୟାରେ ମାନେ
ହୁଁ।
ସେ ଆରତି ଦେଖିବାକୁ ମତେ ବହୁତ ପସନ୍ଦ ମାନେ ଗୋଟେ ଘଣ୍ଟା ଯୋଉ ଅଛ ପୂଜାରୀ ପୁରା ଆରତି କରନ୍ତି ତାହା ଦେଖିବା ପାଇଁ ବହୁତ ହି ଭଲ ଲାଗେ ମ୍ୟାଡ଼ାମ୍। ଆଉ ମାନେ
ହଁ ସେ ମ ବି ଭଲ ଲାଗେ କାହିଁି ସେଠି ପୁରାଟ ହଁ।
ଆଜ୍ଞା ଆଉ ଗୋଟେ ରଜ ପର୍ବ ଯେଉଁ ଆସୁଛି ଆମର ଓଡ଼ିଶାର ଗୋଟେ ଗୋଟେ ସବୁଠୁ ବଡ଼ ପର୍ବ ବୋଲି ବି କୁହାଯାଏ ପଶ୍ଚିମ ଓଡ଼ିଶାରେ ଟିକେ ମାନେ ସେମତି ଲୋକ ଆଜ୍ଞା ଲୋକ ଟିକେ ମାନେ ଦେଖନ୍ତିନି କିନ୍ତୁ ଯଦି ଚାହିଁବେ ମାନେ ସବୁ ସବୁ ଝିଅଙ୍କ ପାଇଁ ରଜ ହଉଛି ଗୋଟେ ବହୁତ ବଡ଼ ପର୍ବ କାହିଁକି ନା କୌଣସି ଜାଗା ଜାଗାରେ ବି ରଜ ପର୍ବ ସେମିତି ମାନେ ଲୋକ ମାନନ୍ତିନି ଯେମତି ଆମ ଓଡ଼ିଶାରେ ରଜ ପର୍ବକୁ ମାନନ୍ତି ମାନେ ସବୁ ଝିଅଙ୍କ ପ୍ରତି ଗୋଟେ ରେସ୍ପ ହେଇଯାଏ ମାନେ ସମସ୍ତେ ଗୋଟେ ଭଲ ନଜରରେ ଦେଖନ୍ତି ଝିଅକୁ ଯେ କେତେ ସେ ମାନେ କଷ୍ଟ କରିକି କେତେ ଇଏ କରୁଛି ତ ସେଇଆ ଗୋଟେ ମତେ ବହୁତ ଭଲ ଲାଗେ ରଜ ପର୍ବ ବିଷୟରେ ଆଗରୁ ମୁଁ ଜାଣି ଜଣ ନଥିଲି ରଜ ପର୍ବ କଣ କେମିତି
ତାଙ୍କ ପାଇଁ ରଜ ପର୍ବରେ ସେଇଦିନ କଣ କରାଯାଇ ସେ ଡୋଲି ହଁ ଦଲିରେ ଝିଅମାନଙ୍କୁ ଟିକେ ଦୋଲି ଆରି ରେଡି କରାଯାଏ ସେଠି ଝିଅ ମାନେ କିଛି ଟାଇମ ତାଙ୍କର କାଟନ୍ତି
ଆଜ୍ଞା ଆଉ ସେଦିନ ଖାଇବା ମାନେ ହୁଏ ଯେଉଁ କ୍ଷୀର କ୍ଷୀରର ଯେଉଁ କେକ୍ ତିଆରି କରାହୁଏ କ୍ଷୀର ପିଠା ଆଜ୍ଞା ମୁଁ କହିପାରିବି କି ମ୍ୟାଡ଼ମ୍ ମାନେ କେମତି ରଜରେ କଣ କଣ ଖାଆନ୍ତି ମୁଁ ଟିକିଏ କହିବି?
କ ମତେ ଟିକେ ସେ ରଜ ବିଷୟରେ ଜଣା ନାହିଁ ତ ସେମିତି ମତେ ଏତେ ଟିକେ ଆଇଡିଆ ନାହିଁ।
ଆଜ୍ଞା ମତେ ବି ସେମତି କିଛି ଜଣା ନାହିଁ ରଜ ବିଷୟରେ କିନ୍ତୁ ମୁଁ ଯେତିକି ଜାଣିଛି ଆପଣଙ୍କୁ କହୁଛି ମାନେ ରଜରେ କଣ ହୁଏ ନା ଅ ଯୋଉ ଝିଅ ମାନଙ୍କୁ ଅ ତାଙ୍କୁ ମାନେ ପୁରା ଟିକେ ଆରାମ ଦିଆଯାଏ ତ ସେଥିପାଇଁ ହିଁ ରଜ ଆମ ଯୋଉ ଋତୁସ୍ରାବ ହୁଏ ଋତୁ ଋତୁସ୍ରାବ ପାଇଁକି ଝିଅମାନେ ବହୁତ କଷ୍ଟ ପାଆନ୍ତି ତ ତାଙ୍କ କୁ ସେଇଟା ସମୟରେ ପୁରା ବହୁତ ବଢ଼ିଆ ତାଙ୍କୁ ରେଷ୍ଟ କରିବା କଥା ଆରାମ କରିବା କଥା ତ ସେଥିପାଇଁକା ତାଙ୍କ ପାଇଁ ଯୋଉଁ କଣ କୁହନ୍ତି ନା ବହୁତ ସୁନ୍ଦର ସୁନ୍ଦର ଖାଦ୍ୟ ତିଆରି କରାଯାଏ। ଯେଉଁ କ୍ଷୀର ପିଠା ଅଛି କ୍ଷୀର ପିଠା ମଣ୍ଡା ଆଉ କଣ କଣ ବି ତିଆରି କରାଯାଏ ବୋଧେ। ଆଉ ମିଠା ପାନ ଖାଆନ୍ତି ମିଠା ପାନ ରଜରେ ପୁରା ଖାଆନ୍ତି ବହୁତ ବଢ଼ିଆ। ଆଉ ଯେଉ ଝିଅମାନେ ପୁରା ନୂଆ ନୂଆ ପୋଷାକ ପିନ୍ଧିବେ ଶାଢ଼ୀ ପିନ୍ଧିବେ ଯାହାକୁ ଯଦି ଶାଢ଼ୀ ପସନ୍ଦ ଶାଢୀ ପିନ୍ଧିବ ଯାହାକୁ ନୂଆ ଡ୍ରେସ ପସନ୍ଦ ନୂଆ ଡ୍ରେସ ପିଧୀବ ନୂଆ ନୂଆ ଯଉ ମାନେ ହାର ଚୁଡ଼ି ସେଇଆ ପିନ୍ଧିବେ ଗହଣା ଯଉଁ ସେ ପିନ୍ଧିବେ ପିନ୍ଧିକି ମାନେ ତିନି ଦିନ ସେମାନେ ଆରାମ କରିବି ଆଉ ଯେଉଁ ନିଜ ନିଜ ପଡ଼ୋଶୀ ଘରକୁ ଯିବେ ବୁଲିବା ପାଇଁ ଆଉ ଓ ବୁଲିବା ପାଇଁ ବି ଯଦି ଯାଆନ୍ତି ନିଜର ଯେଉଁ ପରିବାର ଲୋକ ଅଛନ୍ତି। ପାଖ ସେମିତି ପାଖ ଆଡ଼ିଶା ପଡ଼ିଶା ଯିବେ। ଅ ନିଜ ରିଲେଟ ରଲେଟିଭ ଘରକୁ ଯିବେ ଆଉ ରିଲେଟିଭ ଘରକୁ ଯାଇସାରିଲା ପରେ ସେଠିରେ ତାଙ୍କୁ ଦିଆଯାଏ ମାନେ ନୂଆ ନୂଆ ଜିନିଷ ଦିଆଯାଏ କିଏ ଡ୍ରେସ୍ ଦବ କିଏ ଆଉ କଣ ଦବ। କିଏ ପଇସା ଦେବ ତ ଝିଅଙ୍କୁ ତା କୁ ପୁରା ମା ଲକ୍ଷ୍ମୀ ପରିକା ଦେଖାଯାଏ ସେ ତିନି ଦିନ। ଆମକୁ ଯଦି ଆପଣ ଆମେ ଦେଖିବା ଆଜ୍ଞା ଲକ୍ଷ୍ମୀଙ୍କୁ ମା ଲକ୍ଷ୍ମୀଙ୍କୁ ପୂଜା କରାଯାଏ। ଏହା କୁହାଯାଏ ଯେ ଲକ୍ଷ୍ମୀଙ୍କୁ ମାନେ ଗୋଟେ ବର୍ଷକୁ ଥରେ ଋତୁସ୍ରାବ ଆସେ ତ ସେ ସେଥିପାଇଁ ଲକ୍ଷ୍ମୀଙ୍କୁ ଆଜ୍ଞା ମୁଁ ଏହା ଶୁଣି ତିନିଟା ସତ ନା କଣ ମାନେ ସେଇଟା ଶୁଣିଥିଲି ଯେତିକି ମୁଁ ଜାଣିଛି ସେତିକି କହୁଛି ଆପଣଙ୍କୁ।
ହୁଁ ହୁଁ
ମୋତେ ବହୁତ ହି ଭଲ ଲାଗେ ରଜ ପର୍ବଟା। ମାନେ ଏତେ ସୁନ୍ଦର ସୁନ୍ଦର ସିଙ୍ଗାର ଏମିତି କରିକି ଝିଅମାନେ ଥାଆନ୍ତି।
ରଜ ପର୍ବ ବି ବହୁତ ବଡ ପର୍ବ ଏପଟେ ଏପଟେ ତ ବହୁତ ବଡ ପର୍ବ। ସେଇଟା ଅଛି ମତେ ତ ସେମିତି ଟିକେ ବେଶୀ ଜଣା ନାହିଁ ଆକ୍ଚଲି।
ଆଜ୍ଞା ମୁଁ ବି ଏତିକି ହିଁ ଜାଣିଛି ମାନେ ବେଶୀ ମତେ କିଛି ବି ବେଶୀ ଜଣା ନାହିଁ ସେମିତି କିନ୍ତୁ ବହୁତ ତ ଭଲ ଲାଗେ ମୋତେ ଦେଖିକି ସେଆକୁ ଆଉ ଟିକେ ଗୋଟେ
ରଜ ଆମ ରଜ ପର୍ବର ସବୁ ଶୋ ବି ଆସେ ନା ଟିଭିରେ ତ ସେଇ ସୋରୁ ହିଁ ମୁଁ କିଛି ଜାଣିଥିଲି ରଜ ବିଷୟରେ
ଆଜ୍ଞା ବହୁତ ଭଲ ଲାଗେ ରଜ ପର୍ବଟା। ଆଉ ନୂଆଖାଇ ପର୍ବ ଗୋଟେ ତ ମାନେ ଆମ ଯେତେ ପରିବାର ଅଛନ୍ତି ଯେତେ ବାହାରେ ଥିଲେ ବି ଯେତେ ବାହାରେ ଥାଉ ନା କାହିଁକି? ବିଦେଶରେ ଥିଲେ ମଧ୍ୟ ସେମାନେ ଆସିବେ ଘରକୁ ନୂଆ ଖାଇବା ପାଇଁ।
ହଁ ସେଇଟା ହିଁ ମତେ ସବୁଠାରୁ ଭଲ ଲାଗେ କାହିଁକିନା ଲୋକ ଯୋଉଠାରେ ବି ଖାଆନ୍ତି ସେ ସମୟରେ ହିଁ ଆସିକି ଗୋଟେ ଘରରେ ସମସ୍ତେ ଜମା ହୁଅନ୍ତି।
ସେଇଟା ହିଁ ଗୋଟେ ଆମକୁ ମାନେ ଚାନ୍ସ ମିଳିଥାଏ ଯେ ଆମେ ସବୁ ଆମ ଫ୍ୟାମିଲିର ଯେତେ ବିି ପରିବାର ଯେତେ ବିି ଲୋକ ଲୋକ ଅଛନ୍ତି ସମସ୍ତଙ୍କୁ ଦେଖିପାରିବା ତାଙ୍କ ସହିତ କଥା ହେଇପାରିବା। ବହୁତ ଭଲ ଲାଗେ ସେଇଟା।
ଯେତେ ଦୂରେ ଥିଲେ ନା କାହିଁକି ସେମାନେ ଘରକୁ ଆସିବେ। କାହିଁକି ନା ଗୋଟେ ବର୍ଷରେ ଥରେ ହେଲେ ସେମାନେ ଟିକେ ଭେଟ ହେବେ ସେଇଟା ହିଁ ସବୁଠ ସେଠାରୁ ବହୁତ ବଡ ପର୍ବ ବୋଲି ଧରାଯାଏ।
ବି ମାନେ ମାନନ୍ତି ଯୋଉ ଅ କଣ କହନ୍ତି ନା ଛାଡ଼ ଖାଇ ମାନନ୍ତି ଆ ଛାଡ ଖାଇରେ କଣ ଛାଡ ଖାଇ ତ ହଁ ନୂଆଖାଇ ପରେ ବି ଗୋଟେ ଛାଡ ଖାଇ ଆସେ ଆଉ ଗୋଟେ ମାନେ ଡିସେମ୍ବର ନା ଜାନୁଆରୀରେ ଗୋଟେ ବି ଆସେ ମାନେ କଣ କୁହନ୍ତି ସେମିତି ଛାଡ଼ ଖାଇନା କଣ ଗୋଟେ କୁହନ୍ତି। ଉଁ ସେମିତି କଣ ଗୋଟେ କହନ୍ତି ମୋର ମାନେ ସୋର ନାହିଁ। ଛୁଆମାନେ ଯୋଉଁ ଘର ଘରକୁ ଯାଇକି ଡାକନ୍ତି ଛେର ଛେରା।
ଓହୋ ସେଇଟା ହଁ ସେଇଟା ସେଇଟା ସେଇଟା।
ହଁ ସେଇଟା ବି ଗୋଟେ ମାନେ ଆମ ପଶ୍ଚିମ ଓଡ଼ିଶାର ଗୋଟେ ପରମ୍ପରା ଛେର ଚେରା ମାଗିବେ ଛୁଆମାନେ ଯାଇକି। ଘର ଘରକୁ ଆଉ ଯେଉଁ ଆଡୋଶୀ ପଡୋଶୀ ଘର ସେମାନେ ବି ଦେବେ ମାନେ ଛୁଆମାନଙ୍କୁ ଯାହା ଯାହା ଘରେ ବନେଇ ତିଆରି କରିଥିବେ। ସେଇୟା ଦେବେ କିଏ ପିଠା ବନେଇଛି ପିଠା ଦବ କିଏ ଚାହିଁଲେ ଚକୋଲେଟ୍ ଦେଇପାରିବ କିଏ ପଇସା ଦିଏ କିଏ ଚାଉଳ ଦିଏ କିଏ ଉକୁଡ଼ା ଦିଏ ସେମିତି କରନ୍ତି ଆଉ ବହୁତ ଭଲ ଲାଗେ ମାନେ ଏମତି ଏମତି ପୁରୁଣା ଯେଉଁ ପରମ୍ପରା ଅଛି ଯେ ଯାହାକି ଲୁପ୍ତ ହେଇଯାଉଛି ଧୀରେ ଧୀରେ ଧୀରେ ଧୀରେ। ସେ ଜିନିଷଟା ମାନେ ଧୀରେ ଧୀରେ ଲୁପ୍ତ ନହଉ ଆମେ ସେ ଜିନିଷକୁ ବଜାୟ ରଖିବାର ଅଛି। ଯେ ଆମର ପରମ୍ପରା ଆମେ ହିଁ ତାକୁ ଜୀବିତ ରଖିବା।
ହଁ ଠା ତମେ ମିିଲ।
ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା ମ୍ୟାଡ଼ମ୍ ପୁଣି କଥା ହବା ବହୁତ୍ ବହୁତ ଧନ୍ୟବଦ୍ ଏତେ ସମୟ ଦେଇ ଥିବା ପାଇଁ ଆପଣଙ୍କଠୁ ବହୁତ ବଢିଆ ଜିନିଷ ଶିଖିଲି। ଆଶା କରୁଛି ଆଉ ବି ଆଗକୁ ଶିଖେଇବ ସେମିତି।
ମୁଁ ବି ମୁଁ ବି ମୁଁ ବି ମୁଁ ଠିକ ଅଛି ଧନ୍ୟବାଦ।